ନ କଣ ଖାଇଛୁ?
ହଁଁ ଆସିଥିଲା ମାନୁ ଫୋନ୍ ଅଛି। ହ୍ୟାଲୋ କିଏ ଆଲ
ହ୍ୟାଲୋ।
ହଁ।
କଣ ଖାଇ ବସିବୁ ଉଁ
ଏ ଭଜା ଭାଜି ଦେଇଛି
ଆଉ କଣ ପଖାଳ?
ନା ଭଜା ରୁଟା।
ରୁଟି? ହୋଉ ହୋଉ ଯୋଉ କଣ କହୁଥିଲି ତୁ ତ କାହିଁ ଯୋଉ ମୁଦି ଫଟୋ ପଠେଇଲୁନି ହୁଁ ହୁଁ ବଡ ବାପାଙ୍କ ଘରକୁ ଯାଇକି ଯାଇଥିବ। ତୁ କାଇଁ ମୁଁ
ହଁ ପିଲାସ ଦେନିତ ପଠୋଉଚି
ଏତ
କଣ କହୁଥିଲା?
ଏଟା ଲାଉଡ ସ୍ପିକର ହବନି। ମୋଟା। ନା ତୁ ଏଇଟାରେ କଥା ହୋ ଦଶ ମିନିଟ।
କିଏ?
ତୁ ତ ମୋବାଇଲରେ ତୋ ମୁଦି ଫଟୋ ଟା ଟିକେ ପଠଉନୁ। ହଁ ହୋଉ। ଆଉ ହଁ
ଲେଖିଦୋବୁ ଜୁଲୁନନା କୁ ଦେଇଛି ପାଞ୍ଚ ହଜାର ଟଙ୍କା।
ଓ ତ ତମ ନନା ଦେଇଥିଲେ ଦଶ ହଜାର ଟଙ୍କା।
ସେ ପାଞ୍ଚଟା ଜୁନା ଆସିକି କ ଜୁଲୁନା କହିଲା ଘର ମାନ ପଠେଇଥା ମୁଁ କହିନି ପଠୋଉଚି।
ଛା
ଯାଇଁଲୁନା।
ହୁଁ ହୁଁ।
ଆ ସମସ୍ତଙ୍କୁ କା ସମସ୍ତଙ୍କୁ କାର୍ଡ ଦେଇ ସାରିଲୁଣି? ଆଉ କେତେ ଜଣ ରହିଲେ?
ଜଣ।
ତୋର ନେଟୱାର୍କ ପ୍ରୋବ୍ଲେମ ରହୁଛି।
ହଁ ଦେଖିଲି ମହାରାଜା ମୁଦି।
ଟାଇଟ ହୋଉଛି ଆଉ କଣ କି।
ଶୁଭୁନି।
ଟାଇଟ ହୋଉଛି କି?
ହଁ ଟିକେ ଟାଇଟ୍।
କିନ୍ତୁ ଗଣ୍ଠି ଟା ଖୋଲିଯାଇଛି ମୋର।
କି?
ସେଉ ଯୋଉ ଆକ୍ସିଡେଣ୍ଟରେ ଯୋଉ ମାଡ ହେଲା ଆଙ୍ଗୁଳି ଟା ବଙ୍କା ହେଇଯାଇଛି ପା।
ତୁ ମଝି ଆଙ୍ଗୁଳିରେ ପିନ୍ଧୁନୁ ନହେଲେ
ମଝି ଆଙ୍ଗୁଳିରେ ପଶିବନି କୋଉ ମଝୀ ଆଙ୍ଗୁଳିରେ ପଶିବନି ସବୁରା ଜାମ ହେଇ।
ବାଁ ହାତରେ?
ବାଁ ହାତରେ ପଶିଯାଉଛି ଆରମରେ କିନ୍ତୁ ମଝି ଆଙ୍ଗୁଳିରେ କୋଉରା ପଶିବନି ସବୁ ବିଶି ଆଙ୍ଗୁଳିରେ ପସୁଛି।
ଓ ବାଁ ହାତରେ ନହେଲେ ପିନ୍ଧିଦେ।
ହଁ ବବୁ ଭାଇ କହୁଥିଲା ଦବ ବୋଲି ଆଜି ଭିଡିଓ ବନେଇକିନି କିଆଣି।
ହଁ ସେଇଆ ତ ପଚାରଥିଲି କାର ର ଭିଡିଓ ଟା କାହିଁ ଦେଲାନି?
ଯେତେବେଳେ ବହୁ ।
ତ ନେଟୱାର୍କ ଆସୁନି କଟି ଯାଉଛି। କାଟିବୁନି କଣ କିନ୍ତୁ ବାହାରକୁ ଟିକେ ଆସ ଶୁଭୁନି।
ଟିକେ ମାଇକ୍ରୋଫୋନେ।
ତୁ କମାଇ ଏଟା ନା ତୋର ବା ନାହିଁ ସେ ଆପ୍ ଟା।
ନତା ମୁଣ୍ଡ ଆଡେ କହୁଚି ହଁ ଆସେ।
ନା ନା ତୁ କାଟିବୁନି।
ହୁଁ।
ଟେନ ମେସ୍ ପରେ କଟିଲ।
ହଁ।
ହୋଉ ଆଉ ଆଜି କଣ ଖାଇଥିଲୁ ଘରାବେଳେ?
ଖରାବେଳେ ଭାତ ଡାଲି ପନିର ତରକାରୀ। ଖିରି କୋବି ଆଳୁ ଭଜା ସାଲାଟ।
ବା କେତେ
ହଁ।
ଉ ହୁଁ ଆଜି କାହା ଜନ୍ମଦିନ ଥିଲା କି? ଆଉ ଏତେ ସାରା ଆଇଟମ୍ ହେଇଥିଲା।
କମ୍ପାନୀରଏ ହେଲା ଆଉ ପହଞ୍ଚିଲେ।
ଓହୋ ହୁଁ ହୁଁ। ଗାଡି ଠିକ୍ ସେ ଦେଇଦେଲୁ ଆଉ ଇଏ।
ପାଞ୍ଚଟା ଜମା ଗଲେ ପାଞ୍ଚ ଚାରିଟା ପଠବମଙ୍କୁ ପାଞ୍ଚ ନେଇଯା।
ହୋଉ ଭଲ କରୁଛୁ।
ହଁ।
ଫୁଲ ଦେଇଦେବ।
ହୁଁ।
ଆମ ପାଖାରେ କେତେ କଲେ ପଇଁଚାଳିଶଶ ପଚାଶ ହଜା
ଆଚ୍ଛା ଆଚ୍ଛା ରହିଲା।
ଦି ଲେଖା ଟଙ୍କ ନା ପଞ୍ଚାବନ ଥିଲା ଦି ଲକ୍ଷ ପଞ୍ଚାବନ ଥିଲା ପଚାଶ ହେଲା। କଣ ସେ ଦେଇଥିଲା କି?
ଆଉ ଦୁଇ ଲକ୍ଷ୍ୟ କଣ କଲୁ?
କ୍ଷୀର ନାହିଁ ନା।
ହୁଁ ହୁଁ ହଉ ଠିକ ଅଛି।
କିଏଟା କହୁଛୁ ତୁ?
ଚିଟିଆଟା ଠିକ୍ ଅଛି।
ହୁଁ। ହଁ ଭଜା ରେଡି ଉଠେଇଲନି।
ହୁଁ ଆଜି କଣ କୋଉ ଭଜା କରୁଛୁ?
ହୁଁ।
କୋଉ ଭଜା କରଛୁ?
ପୋଟଳ ଆଳୁ ଗାଜର ଭଜା ଖାଦେଇଛି।
ବାପ ପୋଟଳ ଆଳ ବାଜରୁ ମହାରାଜ।
ପିଆଜ। ଫଳୀ ଗୁଡା ତ ସେଇ କାଟିଗୁଡା ଦେଇ ବସା ଦେଇ ପଳେଇଲି ଗାଧେଇଆବା ପାଇଁ।
ସେ ମୋଦି ବିମସ୍ଥାନ ମହାରାଜା ମ ରାଜା ନୁହନ୍ତି।
ହଁ କଲରା ଭଜା।
ହ ବଢିଆ ଆଉ ପଖାଳ ରୁଟି। ରୁଟି ନିଜେ କରି
ତ କିଛି କରୁନୁ ବୋଲେ ଭଜା ଭାଜିବୁ ରୁଟି କରିିବୁ ମୁଁ କହିନି ହଁ ଆଇ କରିବୁ।
ପ ଫ ଫାଇନାଲି ଆମର ମଟନ ଫାଇନାଲ ହେଇଗଲା।
ବୁଝୁନିବା।
ମଟନ ହେଇଗଲା ବା ଫାଇନାଲ ଗାଁ ରୁ ଆସିବ।
ହୁଁ।
ଗାଁରୁ ଆସିବ ଆଉ ହୁଁ। ଆସିବ ଗାଁରେ ମାନେ ପୁରା ଆସିବ ଆଉ।
କୋଠାଏ କୋଠା ଯାଉଚ।
ନା ନା ଗୋଟା ଡାଙ୍ଗ ଆସୁନି।
ଟା ହବ।
ଏଇଠି ଏଇଠି ଚନ୍ଦନର ଯୋଠି କଟା ହେଇଥିଲା ସେଇଠି।
ବିଜୟନ ଆସିଲାଣି।
ହଁ।
ବିଜୟନ ଆସିଲାଣି।
ବିଜୟନ ବା ଏଇ ଥିଲା ମୋ ପାଖରେ ଗଲା ଏଇନକେ ବସିଥିଲା ଖାଇକି ମିକ୍ସଚର ଖାଇଲି ଗଲା। ପରେ ପିନ୍ଧି ଯାଉଚି।
ହଉ ଠିକ୍ ତାହେଲେ ଆଉ।
ଆଉ ସମସ୍ତଙ୍କୁ କାର୍ଡ ଦେଇଦେଲୁ।
କାର୍ଡ ସବୁ ମ୍ୟାକ୍ସିମମ୍ ଦେଇଦେଲି ଆଉ ପାଞ୍ଚ ଜଣ ଆମ ଏଚ ଓ ଡି ହେଲା ଏଚା ଆର ଦେଇନି।
ସାଙ୍ଗ ମାନଙ୍କୁ
ସାଙ୍ଗ ମାନଙ୍କୁ ଖାଲି ଯାଇଥିଲି ସପନା କୁ ଦେଇକି ଆଇଲି ଆଉ ନହକି କୁ ଯୋଉ ଦେଇଥାନ୍ତି ଖାଲି ନହକି ଟା ଥିବ ଯାହା। ରାଜୁ କାଲି ଦେବି।
ଓଉ ତୁ କହ ସେ ଭିଡିଓ ଦେବେ ମୁଁ ମୋ ସାଙ୍ଗମାନଙ୍କୁ ପଠେଇବି। କହ ସେ ଭିଡ଼ିଓ ଦବ ଏଇ ଯୋଉ ବବୁଲି ଭାଇ ମୁ ମୋ ସାଙ୍ଗ ମାନଙ୍କୁ ପଠେଇବି।
ମୁଁ ଏଇନା ମେସେଜ କରିଥିଲି ବା।
ଉଁ ହୁଁ। । କାଳିଆ ଆମେ କାଳିଆର ମୋର ତିନି ଦିନ କଥା ହଉନୁ।
କାଳିଆ ଦେଇ ଯାଉଚି ଜାଣିଛୁ ନା। ହ୍ୟାଲୋ। ହ
ହଲୋ। ହ୍ୟାଲୋ।
ସେ ଟିକ ଦେଇ ଯାଇଛି ଜଣିଛୁ ନା ଦେଇ ଆସିଛି।
ବଡ ଦେଇ,
ବଡ଼ ଦେଇ।
କୋଉଠି ଘରକୁ ନା!
ହଁ ଯିବୁ ଆଜି ପା ମତେ କହିଲ ଆଜି ପଳେଇ ଆସୁନୁ ମୁଁ କହିଲି ନା ଯି ଦିଦିନି ଯିବି ଆଉ ସିନୁ କୁ କହିବୁ କି କାଲି କ କ ଓ କହିଲା
କ
ମୁଁ କହିଲି ଆସୁନୁ ଆସୁନୁ ଟିକେ ମୁଁ ଯିବିନି। ଆଉ ତୁ ଯିବୁନି ମୁଁ କହିଲି ମୁଁ ଏକା ଥରେ ସୋମବାରେ ଯିବି ଆଉ କହୁଛି ଆଜି ପଳେଇ ଆସୁନୁ, ମୁଁ କହିଲି ନା ଲୋ, ଯିବି ସୋମବାର ଦିନ ରାତିରୁ ଯାଇଛ ଗଲେଣି କି ନାହିଁ ଆଉ ଜାଣିନି କିନ୍ତୁ ବଡ ବାପ ସେପଟ ଯୋଉ ଅଛନ୍ତି ବଡ ବାପା ସେଇ ତାଙ୍କ ଘରକୁ ଯାଇକି ଯାଇଥିବେ। ହୁଁ।
ହଉ ଆ
ଏ ଆଉ କଣ ଖାଇଛୁ ସଂଧ୍ୟାବେଳେ ନା ଖାଇନୁ କିଛି
ହଁ ସନ୍ଧ୍ୟାରେ ମିଠା ଖାଇ ଥିଲି,
କଦଳୀ ମିଠା କଣ ଘରେ ହେଇଛି? ହଁ। ଘରକୁ କଣ କରୁଥିଲୁ ବଡ ମାଆଙ୍କବି
ହୁଁ।
ଯୋଉ ବାହାଘର ଦିନ ବଡ ହଁ ବାହାଘର ଦିନ ବଡ ମା ଆସିବେ ଆଉ ଯୋଉ ଭାଉଜ ଆସିବେନି ଏଇ ତ,
ସେଇଆ ବା। ମୁଁ ତା ଭି
ଉୁଁ ହୁଁ ନା ଯୋଉ ଦେଇ କହୁଥିଲେ ତ ମୁଁ ସେଇଆକୁ କହିଲି।
ଓ ହ ହଁ।
ସେ କହିଲା ସିଏ ଆସିଯିବନି ବଡ ମା ଆସିବେ। ମୁ କହିଲି ଭାଉଜ ର କାଇଁ ଆ ବଡ ମାଉସୀ ତୁ ଏଇଟା କଣ ଭାଇ କରତୀ ଭାଇ କରିନି ନା ଅଟା ଚକଟିକି ରଖିଦେଇଛି?
ନା ସେ ଆସୁଲେ କରିବେ ସେଠୁ ଭଜା ଅଲଗା
ଅଟା ଚକଟିଛି ନା ଚକଟିନି?
ନା।
ଚକଟିନି ହୁଁ। ହଉ ଅଟା ଚକଟି ଦେଇଥାନ୍ତ ନା ସେ ଆସିକି କରିଥାନ୍ତା ସେ ଆସିକି ଅଟା ଚକଟି ଚିଲେବ ଫୁନି ନା?
ହୁଁ।
ଦି ଜଣ ଫାଇଟିଂ କରୁଛନ୍ତି ମାନେ
ହୁଁ ହୁଁ ହୁଁ।
ହଉ ତୁ କାଲି କେତେବେଲୁ ଘରକୁ ଯିବୁ? ଯାଇକି ଚାରିଟା ବେଳେ ଆସିବୁ?
ହୁଁ।
ବବୁଲ ର ତୋର ଆଉ କିଏ?
ହୁଁ।
କେମିତି ବାଇକ୍ ରେ?
ହଁ।
ହଉ ତା ବବୁଲ ଏଇନା ରହିବ ନା ପଳେଇବ।
କେଇ ଯାଣି ସେ ରହିବ ବୋଧେ।
ହଉ ଠିକ ଅଛି।
ହଉ।
ହଉ ରଖୁଚି।
ହେଇଗ ଦଶ ମିଣ୍ଟି।
ହୁଁ ହୁଁ।
ହଉ ହଉ।